ହ୍ୟାଲୋ। କଣ କରୁଛ।
ଏଇ ବସିଛି ଆଉ ଫୋନ ଦେଖୁଥିଲି ତୁମେ।
ମୁଁ ଏଇ ଖାଇବା ଶୋଇଲା ବାସନ ଫାସନ ମାଜିଲି ପୁଅକୁ ପୁଅ ଶୁଆ ହେଇକି ହେଇ ବସିଛି ଆଉ।
ହୁଁ ହୁଁ କଣ ଖାଇଲ।
ଏଇ ଚିକେନ ଚିକେନ ଖାଇଥିଲା ପୁଅକୁ ଅଣ୍ଡା ସିଝା ନଣନ୍ଦ ଆଣିଥିଲେ ମାଛ ଭଜା ପୁଅକୁ ମାଛ ଭଜା ଅଣ୍ଡା ସିଝା ଦେଇଦେଲି ଭାତରେ ଆଉ ଚିକେନ ମାଛ ଭଜା ନଗେଇ ଖାଇଲି ଆଉ। ତମର ରୋଷେଇ।
ଆମର ସକାଳେ ମାଛ ହେଇଥିଲା ବେସର ଦିଆ ହେଇ । ଚିକେନ ହେଇଛି ଆଉ।
ହଁ ହ। ନଣନ୍ଦ ଆଇଛନ୍ ଯେ ତାଙ୍କ ଛୁଆକୁ ଆମ ବାପୁଅ ଦିଟା ଜଙ୍କ ଯୋଉ ଚଗଲା ହଉଛନ୍ତି ଖାଲି। ବେଟାପଡ଼ିଆଣେ ହେଟା ଭଡ଼ିଆଣେ। ସବୁ ଖେଳଣା ର ଗୁଣ୍ଡ ଗୋଟେ ଭଲ ଖେଳଣା ବି ନାହିଁ। ମାଡ଼ଗୋଳ ଏ ତାକୁ ବାଦେଇଦୌଚି ସେ ତାକୁ ପିଟି ଦଉଛି। ନାଇଁ ଶୋଇଲା ତୁ କଲି ଆଉ।
ହୁଁ ହୁଁ ସମସ୍ତେ ଖାଇଲେଣି।
ହଁ ସମସ୍ତେ ଖାଇଲେଣି।
ତୋମ ଘରେ ସମସ୍ତେ ଆଇଁଷ ଖାଆନ୍ତି।
ଆମ ଘରେ ସମସ୍ତେ ଖାଆନ୍ତି।
କଣ କଥା କ୍ଲିୟର୍ କହୁନା ତୋମ କଥା ଏମିତି କଣ ଶୁଭୁଚି?
ହଁ ସମସ୍ତେ ଖାଇସାଇଲେଣି।
ଉଁ, ହୁଁ, ଚିକେନ୍ କେମିତି କର? ପ୍ରେସର ରେ
କଣ? ହ୍ୟାଲୋ।
ହଁ ଚିକେନ୍ ହାଣ୍ଡି ରେ କର ନା ପ୍ରେସର୍ ରେ
ନାଇଁ ନାଇଁ କଡ଼େଇ ରେ, ହଁ।
କଡ଼େଇରେ ମଟନ୍ ଫଟନ୍ ହେଲେ ପ୍ରେସର୍ ରେ କରେ ଆଉ ଚିକେନ୍ ମାଛ ଫାଛ ହେଲେ କଡ଼େଇରେ।
ଉଁ, ହୁଁ, ଉଁ ଉଁ। ଆଉ
ପୁଅ
ଦେହ ଟିକେ ଭଲ ନାହିଁ ତ ସେ ଶୋଇଚି, ଖାଇବା ଆଡୁ ସିଆଡୁ ଖାଇବା କ୍ରିକେଟ୍ ଖେଳିବା ପାଇଁ ଖରା ବେଳେ ପଳଉଛି ସେ ଖେଳା ଖେଳି କରିକି ଦେହ ଉଚାଟିଆ ହେଇଯାଉଚି, ସକାଳୁ ଉଠିକି ଖାଉ ଖାଉ ଏଗାରଟା, ପୁଣି ଆଉ ଲଞ୍ଚ କରୁ କରୁ ତିନିଟା ଏମତି ଏପଟ ସେପଟ ଟାଇମ୍ ଖାଇବା ହଉଚି, ତ ସେଥିପାଇଁ ଟିକେ ଦେହ ବିଗିଡି ଯାଇଚି ଆଉ, ଦେହଟା ଭଲ ଲାଗୁନି କହିଲା ଦିନ ମାନ ଶୋଇଛି, ଟିକେ ପଖାଳ ଆଳୁ ଭର୍ତ୍ତା କରିକି ଖୋଇ ଦେଇଥିଲି। ଆଳୁ ପଘାରି।
ସେ ଯୋଉ ଖରାରେ କ୍ରିକେଟ୍ ଖେଳି ପଳଉଚନ୍ତି ସେ ସେଇଥିପାଇଁ।
ହଁ କ୍ରିକେଟ୍ ଖେଳିବାକୁ ଭାରି ଭଲ ପାଉଚି, ସେ ଖେଳିବା ପାଇଁ ପ-ଯାଏ ସେପଟେ ଆମର ଖେଳିବା ପାଇଁ ପାଟି କଲାଠୁ, ବଡ ପିଲାଙ୍କ ସହିତ ଏବେ ଛୁଆଙ୍କ ସହିତ ଏଇ ପା-ପଛପଟ ପଡିଆକୁ ଘର ପଛପଟ ଗୋଟେ ପଡିଆ ଅଛି ସେଇଠିକି ଖେଳିବା ଯାଉଛି ତ ସେଇଆକୁ ଆଜି ତ ଯାଇନି ଆଜି କହୁଚି ଦେହ ଟିକେ ଭଲ ଲାଗୁନି ଟିକେ ପତଳା ଝାଡା ହେଇଛି, ସେଥିପାଇଁ ମାନ୍ଦା ହେଇକି ଶୋଇଚି, ଖେଳୁନି କି ବୁଲୁନି କିଛି କରୁନି ଖାଲି ଶୋଉଛି।
ଓ ହୋ।
ଆଉ କଣ କୁହ?
ପକା ଚଗଲା ହଉଛି ବା କରିଦଉଚି ମଣିଷଙ୍କୁ ଖାଲି ଏଠି ପଳଉଚି ସେଠି ପଳଉଚି ମାଡ଼ ଖାଉଚି, ବାଡ଼ା ହୁଡ଼ି ଏ ତାକୁ ପିଟି ଦଉଚି, ସେ ତାକୁ ପିଟୁଛି।
ହଁ ଛୁଆ ସେମିତି ହେବେ।
ସିଏ ତ ଯାହା ଚଗଲା, ପୁଣି ନଣନ୍ଦଙ୍କ ସାନ ଝିଅ ସିଏ ଆହୁରି। ଖେଳନା ଅଁ, ଟିକେ କିଏ ଧରିଦେଲେ କାନ୍ଦୁଛି, ଖେଳୁନଥିବ ଥୁଆ ହେଇଥିବ ଯଦି ଟିକେ କିଏ ଧରିଦେଲା ଟିକେ ନେଇଗଲା ମା ନେଇଗଲା ମୋ ଖେଳନା। ଛୋଟ ଛୁଆ। ସେ କଣ ଜାଣିଚି ନେଇଗଲେ କାନ୍ଦ ଆରମ୍ଭ ସିଏ କାନ୍ଦିବ ଇଏ କାନ୍ଦିବ ଏ ତାକୁ ବାଡେଇବ ସେ ତାକୁ ପିଟିବ। ।
ହଁ।
ତୋମର ଆଜି ଆଇଁଷ ନା ସାଧା?
ହାଲୋ।
ତୋମର ଆଜି ଆଇଁଷ ଖାଇବ ନା ସାଧା?
ମୁଁ ଆଇଁଷ ଖାଏନି, ମୁଁ ଛୁଆ ଦିନୁ ଆଇଁଷ ଛାଡି ଦେଇଛି, ଖାଏନି ଏ ଶାଶୁ ଘରକୁ ଆସିଲା ପରେ ପରେ ଟିକେ ଖୋଇଦଉଥିଲେ ଶାଶୁଘର ଲୋକ ଜବରଦସ୍ତି ଯେତେବେଳେ ମୁଁ ପ୍ରେଗନେଣ୍ଟ ଥିଲି ସେତେବେଳେ ମୋତେ ଖୋଇଥିଲେ ଥରେ। ସେଇ ଥରେ ମୁଁ ଖାଇଛି, ତାପରେ ମୁଁ ଆଉ ଖାଉନି, ମୋତେ ଭଲ ଲାଗେନି ତ ଆଇଁଷର ସ୍ମେଲ୍ ମାନେ କଣ ଗୋଟେ ଆସିଯାଇଛି ମନରେ ମୁଁ ଟେନଥ୍ ପର ପରଠୁ ଖାଇବା ଛାଡି ଦେଇଛି, ସିକ୍ ସିକ୍ସ କ୍ଲାସ୍ ରୁ ଛାଡିଥିଲି ପୁଣି ବର୍ଷେ ଖାଇଥିଲି, ବାଧ୍ୟ କଲେ ଘରେ ପୁଣି ଛାଡିଚି, ଆଉ ଖାଇନି ତ ଖାଇନି ମୋର ବି ଇଣ୍ଟରେଷ୍ଟ ନାହିଁ ସେ ଆଇଁଷ ଫାଇଁସ ଖାଇବାରେ।
ଆଇଁଷ ସବୁବେଳେ ଖାଇ ଖାଇ ଚିଡା ଲାଗିଲାଣି‌।
ହୁଁ।
ଆଇଁଷ କଣ ସମସ୍ତେ ଖାଇବା ପାଇଁ ଭଲ ପାଆନ୍ତି କି ସବୁ ଅଧପରେ ତ ସାଧା ଭଲ ପାଆନ୍ତି ଖାଇବାକୁ ଆଇଁଷ ବାର ହେଲେ ବି ସାଧା କରନ୍ତି। ଆଉ ରଜରେ କୁଆଡେ ବୁଲାବୁଲି କରିବ ନା କରିବନି?
ହଁ ରଜରେ ବୁଲାବୁଲି କୁଆଡେ ହବ କିଛି ଜଣା ନାହିଁ ଦେଖିବା କୁଆଡେ ଯିବା କଣ କରିବା ଘରକୁ ଟିକେ ଗଲେ ସେଇ ବାପ ଘରକୁ ଟିକେ ଯିବା ଆଉ କୁଆଡେ ଯିବା କୁଆଡେ ତ ଆଉ ଯାଇହବନି।
ଆମ ଗାଁ ରେ ତ ରଜ ହଉଚି ଯେ ଛୁଆ ସବୁ ଚାନ୍ଦା ଆଦଇଛନ୍ତି ହଜାର ଟଙ୍କା ନାଖେ।
ହଁ ପ୍ରାୟ ଝିଅ ଦେଲେଣି ଗୋଟେ ଗ୍ରୁପ କରି ଦେଇଛନ୍ତି ସେ ଗ୍ରୁପ ରେ ସବୁ ମେସେଜ ରେ କଥା ହଉଛନ୍ତି ସମସ୍ତେ
ଆମେ ଏପର୍ଯ୍ୟନ୍ତ ଦେଇନୁ କୁଆଡେ ହବ? ବହୁ ଦେବୁ ଦେବୁ।
ହୁଁ ହୁଁ।
ଏଠି ପଇସା ମାଗିବେ ହଜାରେ ପୁଣି ଆଉ ଖୁଦରୁ କୁଣିରେ ଦିଅ ଆମକୁ ପଇସା।
ଉଁ ହୁଁ। ଛୁଏ କରୁଚନ୍ତି ବି ଆୟୋଜନ ସେମିତି ଆଉ। ହୁଁ ଯାହାକୁ ଯେତିକି ମିଳିବ। ସେତିକି ଦେବେ ସମସ୍ତେ କଣ ଦେବେ ହଜାରେ ବୋଲି କିଛି ମାନେ ଅ ଛି ଯିଏ ଯେତିକି ପାଇବେ। ହଁ। ସିଏ ତ ବଢେଇକି କହିଚନ୍ତି ଯାହା ଯିଏ ଦେବେ ଆଉ କରୁଛନ୍ତି ଛୁଆ ଆରେଞ୍ଜମେଣ୍ଟ କରିଛନ୍ତି ସବୁ ସଜାଡଚନ୍ତି ମନ୍ଦ ମନ୍ଦ ଖର୍ଚ ବାର୍ଚ୍ଚ ବି ଅଛି ଯାହା ହଉ ଛୁଆ ଗୁଡା ମୁଣ୍ଡକୁ ନେଇକି ସବୁ କରୁଛନ୍ତି ସେଇଟା ଗୋଟେ ବଡ କଥା।
ହଁ
ଆଉ ସବୁ ସାରେ ପୁଅ ପିଲା ମାନେ। ମୁଣ୍ଡ ପରାନ୍ତି। ଆସ କୁନ୍ଦା ଫୁନ୍ଦା ଆମ ଗାଁ ପାଖ
ଏ ମାମଲତି କରୁଚନ୍ତି ବୋଲି ସେମାନେ ମୁଣ୍ଡ ପୁରଉନାହାନ୍ତି।
ନାପା।
ଏଇ ପୁଅ ପିଲାଙ୍କ ଉପରେ ଛାଡିଦେଲେ ପୁଅ ପିଲା ବି କରନ୍ତେ ଝିଅ ପିଲା ମୁଣ୍ଡକୁ ନେଇକି ସବୁ କରୁଛନ୍ତି ଆଉ। କରୁଚନ୍ତି ତ କଅନ୍ତୁ ଆଉ ଆମର କଣ ଅଛି ପୁଅ ପିଲା ବି ସାହାଯ୍ୟ କରୁଥିବେ ନା ଆସିକି ସ ପୁଅ ପିଲା ବି ଆସୁଥିବେ ନା ଝିଅ ଛୁଆ କଣ ଏକା ପାରିବେ ସବୁ।
ନା ମ ପୁଅ ପିଲା ଯା ହେଲେ ଆସୁଥିବେ।
କଲେକ୍ଟ କରି ଦଉଚନ୍ତି ହେଲେ ସବୁ ନେଇ ଆଣିକି ଥୋଇବା ହେଲା ବଡ କଥା କାମ ସବୁ ସମ୍ପୂର୍ଣ୍ଣ ଭାବରେ ସରିଲେ ଜାଣିବା ଭଲରେ ଭଲରେ ସରିଲା ଝିଅ ଛୁଆ ସବୁ ଫାଙ୍କା ଅଛନ୍ତି ଗାଁ ରେ ଆଉ ପୁଅ କାହାନ୍ତି ସବୁ ତ ପଳେଇଣି ଆଜିିକାଲି ଚାକିରି ବାକିରି ପାଇଁ ଆ ଆଉ ବାହାରେ ରହିଲେଣି ଆଉ ଘରେ କିଏ ରହୁଚନ୍ତି ଯେ ପୁଅ କରିବେ ସବୁ।
ହଁ ସେଇଆ ତ ଆଉ ଛୁଆ କରୁଚନ୍ତି ଯାହାହୋଉ ବୁଝିକି ବଡ ଲୋକ ତ ମୁଣ୍ଡ ପୁରାନ୍ତି ପୁରାଇବେନି। ତମେ ସମସ୍ତକଙ୍କ କାମରେ ଗଲେ ଆଉ ହେରା କିଏ ମୁଣ୍ଡ ପୁରେଇବ। ଛୁଆ ବି ଝିଅ ପିଲା ଗୋଟେ ଗୋଟେ ବାହାହେଇ ସେଲେ ବି ସରିବ ଗୋଟେ ଗଟେ ବାହେଇ
ହଁ ଏଇ ପୁଣି ଗୋଟେ ଝିଅ ଫେଜି ଯାଇଥିଲେ ଇଏ ପୁଣି ଗୋଟେ ଝିଅ ଫେଜ ଆସିଲେଣି ଆଉ। ଇଏ ବାହା ହେଇଗଲେ ପୁଣି ଗୋଟେ। ଟେ ଯିବ ଗୋଟେ ଗ୍ରୁପ ପଳେଇବେ । ଏବେ ନୁଆ ଏ ମାନ ସବୁ ଏଇନା ଲିଡରସିପ କରୁଛନ୍ତି ଛୁଆ।
ଛୋଟ ଛୋଟ ଛୁଆ ପଳେଇ ଆଲେଣି ତାଙ୍କ ସାଙ୍ଗରେ ମିଶିକି କରୁଛନ୍ତି ଟୁଇଁ ଟୁଇଁ ଗୁରେ। ପୁଅର ଡ୍ରେସ ଆଇଁଲୁନି।
ଆଉ।
ପୁଅର ଡ୍ରେସ ଆଣିଲୁଣି।
ନାଇଁ ଡ୍ରେସ ଆଣିନି, ରଜକୁ ଆସୁଚ।
ପା ଆଜି ଫୋନ କରି କହୁଚନ୍ତି ଆଉ ଆସ ଯିଏ ହେଲେ ଆସୁନ ସମେତଙ୍କ ଘରେ ଝିଅ ଆଇଲେଣି ମୋର ତିନି ତିନିଟା ଝିଅ ଆସୁନ। ମୁଁ କହିଲି ହୋଉ ଯିବା ଆଉ।
ଆଉ ଇଏ ତ ଆସିଲେ ଗଲେ କିଛି ନା ଯେ ମୁଁ ତ ଯାଇକି ଏବେ ପଳେଇ ଆସିଥିଲି ଆଉ ଯାଇପାରିବି କି ନାଇଁ ମତେ ବି ମୋ ବାପା ଫୋନ କରିଥିଲେ ସେଇ କଥା କହୁଥିଲେ ଆସ
ମୁଁ ବି ଏବେ ଯାଇଥିଲି ପନ୍ଦର ଦିନ ହେଲା ମୁଁ କହିଲି ନା ମ ମୁଁ ଯିବ ବିନି। ନା ଆ ସବୁ ଘରେ ସମସ୍ତେ ତଙ୍କ ଝିଅ ଅଛନ୍ତି ମୋର ତିନିଟା ଝିଅ ଯେ କଣ କେହି ଆସିବନି। ଆ ଆସ ଛ ଦିନେ ଦି ଦିନେ ବୁଲିକି ଯିବ ଆଉ ମୁଁ କହିଲି ହଉ ବାଆ ମୋ ପୁଅ ତ ଖାଲି ମାମୁଁର ମାମୁଁ ର ହୋଉଛି। ମାମୁଁ ଗରୁ ଯିବା ଚାଲ ମାମୁଁ ଘରୁ ଯିବା ଆ ପାଖ ମାଆ ପାଖକୁ ଯିବା।
ହୁଁ ଯା ବୁଲି ଆସିବ ଆଉ ଛୁଆଙ୍କର ତ ମାମୁଁ ଘର ଆଉ ଛୁଆ କଣ ଜାଣନ୍ତି ମାମୁଁ ଘର ଛଡା।
ହଁ ତାପରେ ସ୍କୁଲ ରେ ବି ନାଁ ଲେଖା ହବ ପ୍ଲେସ୍ ସ୍କୁଲ ରେ ଆଉ କୁଆଡେ ଯାଇ ହବନି।
ହୁଁ ଯା ବୁଲି ଆସିବ ମୋ ପୁଅ ବି କହୁଥିଲା ଅଜାଙ୍କୁ ଫୋନ କର ମୁ ମତେ ପଇସା ପଠେଇବି ମୁଁ ଡ୍ରେସ କିଣିବି ଅଜା ଦିଅନ୍ତି ରଜରେ ମୁଁ କହିଲି ହଁ ଥାଉ ଏମିତି କହିକି ପାର୍ଟି କରିଲା ଠୁ ରହିଲା।
ଆଚ୍ଛା।
ରଜରେ ଯାଏ ନା ବୁଲିବାକୁ ତ ଏଠି କିଣେଇ ଦିଅନ୍ତି ହଳେ
ହଉ ଆଉ।
ହଉ ର ଖୁଛି ଆ। ହୁଁ।